ହଁ, କଣ କରୁଚୁ?
ବସ୍ ଚି ବସିଚି।
କାଇଁ ଠିଆହୋଉନୁ।
ତୁ ପା ଠିଆ ହେଇଚୁ?
ଉଁ।
ତୁ କଣ ଠିଆ ହେଇଚୁ?
ହଁ, ମୁଁ ଶୋଇଚି। ବସିମିତ ସେଦୋସରୁ କହିଲି ଠିଆ ହୋ ଆଉ ଆଉ କଣ ଖାଇଥିଲୁ।
ଆ ମର ବିସ୍କୁଟ ଖାଇଛି।
ହଁ, ବିସ୍କୁଟ ସକାଳୁ ଖାଲି ବିସ୍କୁଟ ଖାଇକି ଯାଇଥିଲୁ?
ହଁ
ହୁଁ, ଆଉ କୁଆଡେ ଯାଇଥିଲୁ?
ଜୁଆ, ଜୁଆ ମାଛ।
ମା
ପାଚ ହୁଁ।
କିମାଚାଳ।
ରୋହି, ରୋହୁ
ମାଛ ତରକାରୀ କରି ଆସିବନା?
ନାଁ, ଖାଲି ଭାଜିି ଆସିବ ହଁ, ତେଲ ପ ତେଲ ଗରମ କରିକି ଭାଜିଲୁ ଆଉ।
ମୋତେ ସେ ଭାଜି ଆସିବନି, ଓଲଟା ତରକାରୀ କରିଦେବି। ଭାଜିଲେ ଟିକେ ଛିଟକା, ଫିଟକା ମାରେନି ତାପରେ ସେଟା ବି ଟିକେ ଆଁ
ହଁ ସବୁ ଆସିବ ସବୁ ଆସିବନି।
ହଁ ନା ନା ଭାଜିଲେ ଟିକେ ସେ ଛିଟିକା ମାରିନି ତାପରେ ସେଟା ଟିକେ ଯଦି ନ ହେଇଥିବ ମାନେ ଟିକେ ତାତିଲେ ଯାଇକି ଓଲଟାନ୍ତି। ତାକୁ ଯଦି ସାଙ୍ଗେ ସାଙ୍ଗେ ଓଲଟେଇଦେବୁ ସେ ଭାଙ୍ଗିଯିବ ଫେଞ୍ଚି ହେଇଯିବ ମାଛ ଟା।
ହଁ। ଛାଣିଦଉ ତ ଅଧିକା ତେଲ ଦେଇ ତେଲ ଅଧିକା ଦେଇ ଛାଣିଦଉ। ମୁଣ୍ଡ କାହିଁଫୁଟିବ।
ଆଉ ମୁଣ୍ଡ ଟା ଇଏ ହେଲେ ଜଲଦି ଫୁଟେ ମାନେ ତାକୁ ଟିକେ ଇଏ କରିବା ହଁ ସେଇ
କେବେ କଞ୍ଚା ଲଙ୍କାକୁ କାଟି କେବେ ପକେଇଛ ନା ତେଲରେ ଗରମ ତେଲରେ।
ସେ ଫୁଟିବ।
ଛଡ଼ ଛାଡ଼ ହେଇକି ଫୁଟିବ ଏକଦମ।
ଚଡ଼ ଛାଡ଼ ସେମିତି ହେଇକି ଏଇଯଉ ଯୋଉ ଭ୍ରୁଷଙ୍ଗ ପତ୍ର ବି ଯେମିତି ଫୁଟିବ ଭ୍ରୁଷଙ୍ଗପତ୍ର ମୁଁ ବା ଆଜି ଉପମା କରିଥିଲି ସକାଳେ ବୃଷାଙ୍ଗ ଦୂରରେ ଠିଆ ହେଏକି ଭ୍ରୁଷାଙ୍ଗ ପତ୍ର ରେ ଆଉ ଲଙ୍କା କେମିତି ଫୋବାଡି ଦେଇକି ପଳେଇ ଆଇଲି।
ତୁ ଖାଲି ଖାଲି ଲଙ୍କା ଟା ଖାଲି ପକେଇଦବୁ ସେ ଯଉ ଉଡିବ ଖାଲି ଦେଖିବୁ।
ହୁଁ ଲଙ୍କା ବେଶୀ କଞ୍ଚା ଲଙ୍କା। ଖାଲି ଏମିତି କାଟିକି ପକା କି ଗୋଟା ପକା ତୁ ତାକୁ ଓଲଟେଇଲେ ବି ସେ ପୁରା ସାଙ୍ଗେ ସାଙ୍ଗେ ଫୁଟିବ।
ମଞ୍ଜି ଗୁଡ଼ା ଫୁଟିବ ମାନେ।
ହଁ ଆଜି ତମର ରୋଷେଇ କଣ ମାଛ ତରକାରୀ ନା ଏବେ ପଖାଳ ମାଛ ଭଜା ଖାଇବ।
ହଁ ଖିଆହେବ ଆଉ ତମର କଣ ଆଜି। ନା ଆଜି ସିଏ ଆସିବନି। ସିଏ ଆସିବ ଯାଇଁକି ସିଏ ଆସିବନି ଆଜି।
ଆଉ କାଲି ରାତିରେ କଣ ନେଇକି କୁଆଡେ ଯାଇଥିଲୁ।
କାଲି ରାତି ଯାଇଥିଲୁ ଡ୍ରେସ୍ ପାଇଁ କହନା ଟାଉନ ମାର୍କେଟ ବନ୍ଦ ସବୁ। କାଲି ଯାଇକି ଟାଉନ ଖାଲି ବୁଲି ବୁଲି ଆଇଲୁ ଗୋଟେ ଡ୍ରେସ୍ ଆଣିଲୁ ସବୁ ଯାକେ ମାର୍କେଟ୍ ବନ୍ଦ ସବୁ ଅ ସବୁ ଦୋକାନ ଗୁଡା ବି ବନ୍ଦ ସୋରୁମ୍ ରା ସବୁ ବନ୍ଦ।
ତମକୁ ତାଙ୍କର ଡ୍ରେସ ଦେବେ ନା।
ସେଇପା ଡ୍ରେସ୍ ପାଇଁ ଯାଇଥିଲୁ ଡ୍ରେସ୍। ଡ୍ରେସ ପାଇଁ ଯାଇଥିଲୁ ଆଉ ସେ ଡ୍ରେସ ତ ସବୁ ଏଇଭଳିଆ ଆଜି ଭାବୁଥିଲୁ ଭଦ୍ରକ ଯାଇଥାନ୍ତୁ। ପଟିକି ଟିକେ ଯାଇଥାନ୍ତୁ ପିଇସି ଘରକୁ ଯାଇଥାନ୍ତୁ। ଫେରେ ନେଇକି ଆଇଥାନ୍ତୁ ଭଦ୍ରକରୁ। ଆଉ ସେ ତ ଆଜି ବି ଗଲେନି ଆଜି ଟିକେ ଏପଟେ ସବୁ ଅଲଗା କାମ ଅଛି ଏକାଥରେ ଯିମୁ। ତା କୁ ଯେଉଁଦିନ ଦେଇ ଘରକୁ ସେଦିନ ଆଣିବୁ। ଦେଇଘରକୁ ହଁ ପହରଦିନ ଜି ମୁଁ।
ନା ପହର ଦିନ ବାହାଘର କି।
ବାହାଘର ବୁଧବାର।
ହୁଁ। ପହର ଦିନ ନା।
ହୁଁ।
ଆଉ ଯୋଉ ଆଉ ଗୋଟେ କଣ କହୁଥିଲି ତ? ଆଉ ତ ଦେହପା ସବୁ ଭଲ ଅଛି ହଁ।
ହ
ଆଉ କଣ କଣ ରୋଷେଇଛି କିଛୁ କ ଚିକେନ ପକୋଡା ରେସିପି କହୁନୁ?
ବେଶୀ
ହୁଁ।
ହ ହଁ। ହୁଁ। ମୁଁ କଣ କରିବମି ଆଉ ତ ତମକୁ ଡାକି ପାରିନି ଆଉ ମୁଁ କଣ କରମି ଆଉ
ଏ ଚିକେନ ପକୋଡ଼ା ରେସିପି କ
ଚିକେନ୍ ପକୋଡା ରେସିପି
ହୁଁ।
ସେଣ ମୁଁ ଜାଣିନି ନୋ ଆଇଡ଼ିଆ ହଁ ଆଇଡ଼ିଆ ଅଛି ଛୋଟା ଛୋଟା ଆଇ କଣ ଚିକନ୍ ଟା ଆ ଚିକେନ ରେ ଟିକେ ସୋରିଷତେଲ ଟିକେ ଅଣ୍ଡା ଟିକେ ପାରିବେ ନାାଇଁ ଯଉଁ ଚିକେନ ମସଲା ଆଉ ଟିକେ ହାଲକା କର୍ନଫ୍ଲାୱାର ଆଉ ଟିକେ ବେସନ ହାଲକା ଆଉ ଦେଇକି ମ୍ୟାରିନେଟ ହେଲା ଏ ରଖିଦବୁ ନାଇ ମଇଦା ଦବୁ ଟିକେ ମଇଦା ଟିକେ ଏବେ ବେଶୀ ନଦେଲେ ଚଳିବ ଟିକେ ରଖିଦବୁ ଟିକେ ଅଧଘଣ୍ଟ ଘଣ୍ଟେ ତାପରେ ହେଲା ତା ପରେରେ ଅଦା ରସ ପେଷ୍ଟ ବି ଟିକେ ପକେଇବୁ ପେଷ୍ଟ ପାଇଁ ରଖିଲୁ ରଖିକି ରହିଲା ପରେ ଅଧଘଣ୍ଟା ଖଣ୍ଟେ ରଖିିଦେଲା ପରେ ତା ଛାଣିଲୁ ହେଲା ଚିକେନ ପକୋଡା ଆ ସସଣିଲୁ ମା ଦହି ହଁ
ଥଣ୍ଡା ପକେଇିଲଲେ ଦହି ହଲକା ପକାନ୍ତ ଦହି ଅଣ୍ଡା ଯୋଉ ମାନେ ନ ପକେଇଥାନ୍ତି ସେଇ ମାନେ ଦହି ପକାନ୍ତି।
ଆଉ ହେଲେ ହେଲା ଆଉ
ତାପରେ ତେଲ ଗରମ କରିବୁ ନା ତାପରେ କିଛି ଗ୍ୟାସ୍ ଲଗେଇବୁ ଗୋଟେ ପାତ୍ର ଗରମ କରିବୁ ତେଲ ଢାଳିବୁ ତେଲ ଗରମ ହେଲା ପରେ ସେଟା ପକେଇକି ଛାଣିବୁ ଚାଣିକି ତାପରେ ବାହାର କରିକି ରଖିବୁ କହୁନୁ ପୁରା ଆଉ ଭଲ କରି କହ
ା ଆଉ କଣ? ଁ ତମ ଗାଈ କ୍ଷୀର ଦଉଛି ନା?
ହଁ ହଁ।
ସ ଗୋଟ ତମର ଗୁହାଳ ରେ ଗୋଟେ ଫ୍ୟାନ୍ ନଗେଇ ଦେଇଛ କି?
ହୁଁ।
ଦା
ତ ମାନ ଗାଈ ଗୁଡାକୁ ସନ୍ ଷ୍ଟ୍ରୋକ ହେଇଯାଉଛି ବା
ସନ୍ ଷ୍ଟ୍ରୋକ?
ହଁ।
କେତେଟା ଗାଈ?
ତିନିଟା ଏବେ ଗୋଟେ ବାଛୁରୀ ହେଇଛି ଚାରଟା।
ଚାରିଟା ଗାଈ ଓହ ତୁ ସେ ଦର୍ଶି ଗାଈ ସେ ସମ୍ଭାଳି ପାରିବେନି ଗରମ ନା।
ହୁଁ ହୁଁ ସେ ବା ମଝିରେ ପୁରା ସେ ଗାଈ ଯେମିତି ହେଲା। ବାପା ଗୋଟେ ତର ରାତିରେ ପୁରା ଏମିତି ଯାଇକି ତା ବେକରୁ ପଘା କରିଦେଇକି ଆଇିଲେ। ମାନେ ଭାବେ ସେ କଉ ରେଟରେ କେମତି ହେଲା। ସେଠୁ ସକାଳୁ କଣ ଫୁଣି ଉଠିଲା ବେଳକୁ ଯାଇଁକି ନା ଭୋରୁ ସେଠୁ ଭାସିଆ ଦା ଡ଼ାକିଲେ କଣ ଏମିତି ଲି ଗୁହାଳେ କଣ ଗୋଟେ କହିଲେ ଏମିତି ଗାଈକିଆଁ ଏମତି ଜୋରେ ବୋବଉଛି। ମାନେ ତାକୁ ଏତେ ଗରମ ବାପା ଯାଇଁକି ପାଞ୍ଚ ବାଲଟି ପାଣି ଢ଼ାଳିକି ପଘା ଖୋଲିଦେଇକି ଆଇଲେ ସେଠୁ ଉଠିକି ତାପରେ ସକାଳୁ ଦେଖିଲା ବେଳକୁ ଯାଇଁକି ତା ଛୁଆ ପାଖରେ ବସଥିଲା। ସେଇଠୁ ଟିକେ ଜାଣିଲେଜେ ଏଇଆ। ଖାଉନଥିଲା ପିଇଲାନି କିଛି କଲାନି ସେ ଗାଇ ଛୁଆ ଦବ ମାନେ ତାର ଏମିତି ହବ।
ଖାଇବା ଯିବା ଖାଇବାକୁ ହୁଁ।
କଣ ଆଜି ଖାଇବୁ ରୋଷେଇ କଣ?
ତେଇଆ ମୁଁ କଣ କୁହନି ଟିକେ ପଖାଳ ଟିକେ ଖିଆ ହବ କୁଆଡୁ ଡ଼କରା ଆଇଲାଣି।
ପଖାଳ ଆଉ କଣ?
ପଖାଳ କୁ କଣ ଭଜା ଫଜା ଟିକେ ହେଇଥିବ ଖିଆହବ କାମ ପ୍ରବଳ ନା। ଆଉ ତୁ ଉ ଉ ତୁ ତୋ ବାହାଘର କଥା କହୁନୁ? ତୋର ବାହାଘର କଥା କହୁନୁ ତୁ ବାହା ହଉନୁ।
କେବେ?
ତୁ ବାହା ହ ମୁଁ ଜିମି ନାଚିମି ତୁ ବାହା ହ ମୁଁ ଜିମି ନାଚିବି।
ଯାଉ ହବୁ ଠିକ କୋଡ଼ିଏ
ହୁଁ। ଆଉ ପାଞ୍ଚ ବର୍ଷ ପରେ ପଚିଶ ନା? ପଚିଶ କାଇଁ ତିରିଶ ବର୍ଷ ହଉ।
ହଁ ତିରିଶ ବର୍ଷରେ ବା ସବୁ ବାହା ହୁଅନ୍
କଣ ଖରାପ ଭାବୁଚି? ବାହା ହୁଅନି। ଉଁ।
ହଁ ହଉ କିଏ ମନା କଲା କି ଭଲ।
କଣ କହିଲୁ?
ଭଲ ହଉ।
ହଁ ବା। ଆଉ କଣ? ଆମ ରାଜ୍ୟରେ ଲଗ୍ନଧରା କେଉଁଝରିଆ ହାଲୋ। ହାଲୋ।
କଣ କହି
କହିଲି ଆଜି ଆମର ଗୋଟେ ଲଗ୍ନଧରା ଆଇଛି।
କାର?
ସେଇ ଘର ପାଖରେ ଏଠୁ ଜଣଙ୍କ
ଆମରି ଖନ୍ଦା ତିନଟା ବାହାଘର।
କିଁ ଆଉ ଗୋଟେ ବାହା
ହୁଁ।
ଅ ହ ମତ୍
ଆଜି ଗୋଟେ ଆଜି ଗୋଟେ କାଲି ନଅ ତାରିଖ ଦିନ କାଲି ଗୋଟେ ଲଗ୍ନ ଧରା ବୁଝୁଲୁ ନା ହ୍ୟାଲୋ
ହଁ
ହାଲୋ।
କଣ?
ମୁଁ କହିଲି ଆଜି ଗୋଟେ ଲଗନ ଥିଲା କାଲି ଗୋଟେ ଲଗନ ଥିଲା।
ହୁଁ।
ଆଉ ଆଉ ନଅ ତାରିଖ ଦିନ ଦୁଇଟା ବାହାଘର ଆଉ ବିକା ସାଙ୍ଗରେ ଦୁଇଟା ପାଖରେ ଗାଁରେ।
ତୃତୀୟ ଦିନରେ। ଆମେ ଜିମୁ ଗୋଟେ ଜିମୁ ଯଉଥି ଯ ଯେଉଥିରେ ଜିମୁ ଗୋଟେ ଜିମୁ ନା ଆଉ ଆମ ବାହାର ଟା ଏକ ତାରିଖ ସରିଲା ପରେ ନଅ ତାରିଖ ଖ ବାର ଏକ ତାରିଖ ଦିନ ବି ଗୋଟେ ବାହାଘର ଅଛି ଆମ ଘର ପାଖରେ ଏ ଯେଉଁ ମାସାରେିକ ଯିଝିଅ ବାଘର ଆମ ଆଜି ଏଠି ଗୋଟେ ରିସେପସନ ଅଛି ଆମ ଏଇପଟ ଆମର ଏଥିରେ ଗୁଡ଼ା ବାଘର
ତମରେ ତମ ଗାଁରେ ବାହା ହଉଛନ୍ତି ଆଉ
କଫଳ ହେଇଗଲେଣିି ଆଉ
ହୁଁ ହୁଅନ୍ତୁ ଭଲ
ହୁ
ତୀ ମାଛ ନେଇଥିବେ
ରହୁ
କୋଉଠିକି ଯାଇଥିଲା ଆଣିବା ପାଇଁ ତମର ସେଠି ବିକା ହଉଛି ତମ ନଈରେ ଆଉ ମାଛ ଧରା ହଉଛି ନା
ସେଟା ଧରା ହୋଇଥିଲା ପଇଁତିରିଶ କିଲୋ ପଇଁତିରିଶ କିଲୋ ପଇଁତିରିଶ ଚାଳିଶ କିଲୋ ଗୋଟେ ଧରହଇଥିଲା ତାପରେ ଗୋଟେ ଧରାହୋଇଥିଲା ଚଉଦ କିଲୋ ନା ତେର କିଲୋ ହେଲେ ହେଲେ ଆଉ ଗୋଟେ ସେଜନଛି ଦଶ କିଲୋ ଏଇମିତି ସବୁ ଆଉ ବଡ଼ ବଡ଼ ଆଉ
ଆଉ ଏବେ
ଏବେ ଯାଇ ଆଣିଲ ଆମ ଏଇ ଆନନ୍ଦ ପୁର ତା ପଛରୁ ଟିକେ ବାପା ଚୁଟି କାଟିକି ଛାଡ଼ିଦେଇକି ଗଲି ମାଛଟା ନେଇକ ଯାଇଲି ତାଙ୍କୁ ଆଇଲା ବଳକୁ ନେଇକିଆଇଲି ଆଉ ଆମର ଏଠି ମାଛ ଦୋକାନ ଆମର କ କମ ନା ଭର୍ତ୍ତି
ହଁ ଭଲ ମାଛ ବେସର ହବ
ତିଅଣ ଦେ ଲେଣି
ତମର ସେଇଠି ମାଛ ଧରିକା କେମିତି କେମିତି ସବୁ ସେଠି ବିକା ହୁଏ?
ସବୁ ସବୁ ହ
ହଁ
ମଟନ୍ ଫଟନ୍ ସବୁ ହୋଇଥିଲା
ଟା ଭଳିଆ ଖାଲି କଡ ଗାଡେ ଦଡଦାଡ